ହାଲୋ।
ମୁଁ କହିଲି କଣ କରୁଚ।
ଏଇ ପୁଅକୁ ଧରିକି ବୁଲଉଚି ଆଉ।
ଓ ହୋ। ମୁଁ ବି ଏଇ ବସିଥିଲି ଶୋଇକି ଉଠିକି ବସିଚି ଆଉ।
ହୁଁ କଣ ଖାଇଚ ଆଜି।
ଆଜି କଣ ହେଇଥିଲା। ଭାତ ଅଣ୍ଡା ଆଳୁ ତରକାରୀ ହେଇଥିଲା। ଦେଶୀ ଅଣ୍ଡା ଆଳୁ ତରକାରୀ ଆଉ ଆମ୍ବ କୁନ୍ଦୁରି ଆଳୁ ଭଜା ତମେ?
ମୁଁ ନା ଆଜି ଖାଇଚି ଅଣ୍ଡା ଭୁଜିଆ ଡାଲି ଆଉ କୁନ୍ଦୁରି ଭଜା।
ହଁ ତମର ଗୋଟେ ପୁଅଟେ କି?
ହଁ।
ଓ ହୋ।
ତା ନେଇଯାଅ ହଁ।
ହୁଁ ଆଉ ତମ ଦେହ ଭଲ ଅଛି।
କଁ କହିଲ ଶୁବିଲାନି।
ହ
ହାଲୋ।
ହଁ ମୋ ଭୟସ ଶୁବୁଚିତ ତମକୁ?
ହଁ ଶୁବା ଯାଉଚି।
ମୁଁ କହିଲି
କଁ କହିଲ ଶୁବିଲାନି।
ଆଉ ତମ ଦେହ ଭଲ ଅଛି।
ହଁ ମୋ ଦେହ ଲ ମୋ ଦେହ ଭଲ ଅଛି ତମ ଦେହ ଭଲ ଅଛି ନା।
ହଁ ମୋ ଦେହ ବି ଭଲ ଅଛି।
ହୁଁ।
ଘରେ ସମସ୍ତେ କେମିତି ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି। ତମ ଘରେ?
ସମସ୍ତେ କେମିତି ଅଛନ୍ତି।
ହଁ ଆମ ଘରେ ଭଲ ଅଛନ୍ତି। ମୁଁ କହିଲି ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି। ବର୍ଷା ହଉଛି ନା ତମ ଆଡେ?
ଏଇ ଜଷ୍ଟ ଟିକେ ଟିକେ ପକେଇଲା।
ଏଇ ବା ଆମର ଏଇ ପକେଇଲା ବହୁତ ଜୋରରେ ପକଉଛି ସାଉଣ୍ଡ ଶୁଭୁଛି ନା?
ନା ଆମର ବହୁତ ଜନେ ଅଳ୍ପ ଅଳ୍ପ ଜଷ୍ଟବରେ ପ୍ରାୟ ହବନି ଏତେ ଲାଗୁନି ବର୍ଷା ସେଟା।
ନା ଆମର ସେତୁରେ ହେଲେଣି ନା ତମ ଏଡ ହବ ଦେଖିବ।
କେଜାଣି କାଇଁ ହେଇନାଇ ତ ଆମ ଆଡେ ଟିକେ ଟିକେ ପକଉଛି ସେପଟେ ବି ଆମେ ବାହାରେ ବୁଲୁଛୁ।
କଣ ମାଁନ୍ତିତୁ ମଝିବାର ବର୍ଷା ଯାଇନି ଏ ପର୍ଯ୍ୟନ୍ତ।
କେଜାଣୀ ଆସନି ନା ଆଣ। ଏଇତ ଅଳ୍ପ ଅଳ୍ପ ଆମେ ବାହାରେ ବୁଲୁଛ ବା।
ହ୍ୟାଲୋ।
ହୁଁ। ଆଉ କଣ କହୁଛ ରଜରେ କୁଆଡେ ବୁଲି ଯାଇଥିଲେ ଏଥର?
ରଜରେ ତ କୁଆଡେ ମାନେ ବର୍ଷା ହେଲା ଫାଷ୍ଟ ରଜ ଦ ମୁଁ ଏତେ କୁଆଡେ ଯାଇନହି ଫାଷ୍ଟ ରଜ ଦିନ ସେକେଣ୍ଡ ଆଉ ର୍ଥାଡ ରଜଦିନ ରେ ଯାଇଥିଲି। ସେକେଣ୍ଡ ଆଉ ଥାର୍ଡ ରଜରେ ଯାଇଥିଲି ଯୋଉ ତ କଣ କହିଲ ଉ ଆମ ଏପଟେ ପାଟଣା ଓସ୍ତପାଳ ଯୋଉ ଆମ୍ପର। ଯାଇଥିଲି ଆଉ ବେଲବାଳିଆଡେ ତମେ ଯାଇଥିଲ ନା ବୁଲି?
ହୁଁ।
ହ୍ୟାଲୋ।
ଜୋର ବର୍ଷା ପକେଇଲା ଆମରଆଡେ।
ହଁ ଆମ ଆଡେ ତ ପକେଇଲାଣି। ମୁଁ କହିଲି ତମେ ଯାଇଥିଲ ନା ବୁଲି ରଜ
ଆଉ।
ମୁଁ କହିଲି ତମେ କୁଆଡେ କୁଆଡେ ଯାଇଥିଲ ରଜ
କିଛି ଶୁଭା ଯାଉନି ନା ବର୍ଷା ଟା ପକେଇଲା ଯେ କିଛି ଶୁଭା ହେଲାନି।
ମୋ ଭଏସ ଶୁଭୁଛି?
ହଁ ଏବେ ଶୁଭିଲା ଏଟା ସେ ଆମ ଇଏ ଘରଟା ତ ଶୁଭିନଥିଲା କିଛି।
ଓହୋ ବୋଇଲେ ତମେ କୁଆଡେ କୁଆଡେ ଯାଇଥିଲ ବୁଲି?
କଣ କହିଲ?
ମୁଁ ତମେ କୁଆଡେ କୁଆଡେ ଯାଇଥିଲ ବୁଲି?
ଆମେ ଯାଇଥିଲୁ ପାଟଣା ଆଉ ଯଉଁ ଆମ୍ପର। ବାଲିପାଳେ ହଁ ଚାଲେ ମୁ ଜାଣିଛି ଜାଣିଛୁ ଯୋଉ ଆସନ୍ତି ସେଇଆଡେ ବୁଲି ଯାଇଥିଲୁ ଆଉ।
ଏଇଥର ଆମ୍ପର ଆଉ ଦ ଏଇ ଯୋଉ ବହୁତ ଭଲ କରିଥିଲେ ବାଲିପାଳେ ବି ବହୁତ ଭଲ କରିୁଥିଲେ।
ହୁଁ ବାଲିପାଳିରେ ବହୁତ ଭଲ ହେଇଥିଲା ଯାତ୍ରା ଏଇ ଯୋଉ କଣ ତ ରଜ।
ହୁଁ। ଆପରେ ଯେ କରିଥିଲେ ଆମପରେ ଏଇଥର ଏଇ ବର୍ଷେ ଦିବର୍ଷ ହେଲା କରୁଚି ବାଲି ପାଲା ଆଗରୁ ହିଁ ହୁଏ। ଏବେ ଏବେ କରୁଛି ଯା ଯେତିକି କରୁଛି ତଥାପି ଭଲ କରୁଚି।
ହଁ। ନା ଆମ୍ପର ଟା ବି ଭଲ ହେଇଥିଲା। ଦୋକାନ ଭ ଦୋକାନ ଯୋଉ ବସିଥିଲା ଭଲ ହେଇଥିଲା ବି
ହୁଁ ଆପରେ ବି ମାନେ ଭଲ ମାନେ ଏମନ୍ତି କଟା ଦୋଳି ବି ପଡିଥିଲା। ଆଉ ସବୁଠି କିଣା ଦୋଳି ପରେ ସେଠି ତାଙ୍କର ମାନେ ନିଜ ହାତ ତିଆରି କରିବାକୁ ଗଲେ ଦୋଳି ପକେଇ ଥିଲେ
ହୁଁ।
ଆଉ
ଆଉ କଣ କରୁଛ? ଆଉ ସମସ୍ତେ ଘରେ ସ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ ସମସ୍ତଙ୍କୁ ଭଲଦ ତମ ଘରେ?
ହଁ ଭଲ ଅଛି ଆଉ।
ହୁଁ ହୁଁ ଆଉ ରାତି ପାଇଁ ରୋଷେଇ କଲଣି ନା କରିନ?
ଶୁଭୁନି।
ମୁଁ କହିଲି ରାତି ପାଇଁ ରୋଷେଇ କଲଣି ନା କରିନ?
ନା ହେଇନେଇ କିଛି ରୋଷେଇ ବର୍ଷା ତ ପକେଇଲା ଏଇନା କରିନୁ। କରି ମୁଁ ଟିକେ ଲେଟ୍ ରେ ଅଛି ଆଉ କରିନୁ।
ଆଜି କଣ ରାତିରେ ଚିକେନ୍?
ଶୁଭା ଯାଉନି ରାତିରେ ଆଜି ତ ରବବାରେ କଣ ଦେଖିଇଆ ହବ ସେ ଆଇଁଷ ଉପ ପରେ ଯାହା ହବ ଆଉ।
ଥିବ ଆଜି ରବିବାରେ ବି।
ହୁଁ ହୁଁ ବର୍ଷାଟା ଛାଡି ଯାଉ ଟିକେ।
ଆଉ ତମକୁ କଣ ଖାଇବାକୁ ଭଲ ଲାଗେ?
ଆମ ଆଡ଼େ ଜୋରେ ବର୍ଷା ହେଲା ବା ମୁଁ ଏପଟ ଘରେ ଆଉ ଯାଇପାରୁ ନେଇ ସେପଟକୁ।
ମୁଁ ବା ଏପଟ ଘରେ ରହିଯାଇଛି ନୂଆ ଘରଟା ରେ ଆଉ ମୁଁ ଯାଇପାରୁନି ମୁଁ ଏଇ ଦ ଏଇଠି ଠିଆ ହେଇଚି। ଅ ହୋ। ତମ ଭଏସ୍ ମତେ ଆସୁନି ଏଇ ବର୍ଷା ହଉଛି ନା ଟିକେ ନେ ଟୱାର୍କ ପ୍ରୋବ୍ଲେମ୍ ରହୁଚି, ହଁ ହଁ।
ତମର ଟିକେ ସ୍ଲୋ ଶୁଭୁଛି।
ଉଁହୁ। ଏଇଟା ଏଥିପାଇଁ ସ୍ଲୋ ଶୁଭୁଚି ନେଟୱାର୍କ ପାଉନି ମାନେ ମୁଁ ଅ ଟିକେ ବର୍ଷା ହେଇଗଲା ନା।
ହଁ।
ଆଉ ତମକୁ କଣ ଖାଇବାକୁ ଭଲ ଲାଗେ ଭେଜ୍ ନା ନନଭେଜ୍?
ଶୁଭୁ ନେଇ।
ମୁଁ କହିଲି ତମକୁ କଣ ଖାଇବାକୁ ଭଲ ଲାଗେ?
ମତେ ଚିକେନ୍ ହୁଁ ହୁଁ।
ଭଲ ଆଉ, ମଟନ ଖାଅନି?
ମତେ ମୁଁ ମଟନ ଆଦୌ ବି ଖାଏନି ହେଁ ହେଁ।
ତମ ଗାଁରେ ମଟନ ମରାଯାଏ ଆଉ ତମେ ଖାଇବା କଥା ନା ନାହିଁ। ମଝି ବାରିଲେ ତ ଆଗେ ମଟନ ରଜ ହଉ କି ଯାହା ଅଷ୍ଟମୀ ହଉ। ହ୍ୟାଲୋ! ମୋ ଭଏସ୍ ତମକୁ ଶୁଭୁଚି?
ହୁଁ। କଁ କହିଲ?
ମୁଁ କହିଲି ତମ ମଝି ପାରିଲେ ତ ମାନେ ରଜ ହଉ କି ଅଷ୍ଟମୀ ହଉ ଡେଲି ମାନେ ମଟ ଟନ ମରାଯାଏ ତମେ ଯେମତି ଖାଉନ ବ ଖାଇବା କଥା।
ହୁଁ କିଛି ଶୁଭ ଗଲାନି ଟିକେ ବଡ ପାଟିରେ କୁହ ଶୁଭା ଯାଉନି ମାନେ
ମୁଁ କହିଲି ତମ ମଝି ବାରଲେ ତ ଡେଲି ମାନେ ରଜ ହଉ କି ଅଷ୍ଟମୀ ହଉ ମଟନ ମରାଯାଏ ତମେ ଖାଇବା କଥା, କେମିତି
ହଁ ହଁ ହଁ ହଁ ହଁ ଏଠି ମଟନ୍ ସବୁବେଳେ ମରାଯାଏ ଯେ ମୁଁ ମ ଟନ୍ ମୁଁ ଖାଏନି।
ଅ ହ ଜଣ ଜଣଙ୍କୁ ବି ମଟନ ଭଲ ଲାଗେନି। ଆଉ
ଆଉ
ତମର ମାନେ କଣ ଗୋଟେ ପୁଅ ଖାଲି?
ଓ ବର୍ଷ ବର୍ଷାରେ କିଛି ବି ଶୁଭାଯାଉନି ଏତେ ଜୋରରେ ସାଉଣ୍ଡ ହଉଛି ବର୍ଷା ଟା ବିଜୁଳି ଟା ମା
ଏଇନା ଶୁଭିଲା।
ମତେ କିଛି ଶୁଭୁନି।
ହ୍ୟାଲୋ।
ହ୍ୟାଲୋ।
ଏନା ଶୁଭିଲା?
ଆଉ ଟିକେ ଜୋରେ କହୁନ ଶୁଭ ଯାଉନି ବର୍ଷା ସାଉଣ୍ଡରେ ନା ଶୁଭ ଯାଉନି। ତାପରେ ବାହାରକୁ ଯାଇ ହବନି ନା ବର୍ଷା ଟା ପକଉଛି।
ମୋ ଭଏସ ଶୁଭିଲା ତମକୁ?
ଏଇ ଶୁ ଭଲସେ କ୍ଲିଅରସେ ବା ଶୁଭୁନେଇ ଟିକେ।
ହଁ ତଳ ପଳି ଆସିଲ ନେଟୱକ ପାଉନି ଶୁଭିଲା ମୋ ଭଏସ?